ହ୍ୟାଲୋ-
କୁହନ୍ତୁ ଆଜ୍ଞା।
ଗୁଡ଼ ମୋର୍ନିଙ୍ଗି।
ଭେରି ଗୁଡଆଫ୍ଟରନୁ ଗୁଡମର୍ଣିଂ ଭାଇ ଏଇନି ଆଫ୍ଟରନୁନୁ ହେଇଗଲାଣି।
ହେଇଗଲାଣି ସରି ମୁଁ ଆଉ ଦେଖିନି ମୁଁଭାବିଲି ଗୁଡମର୍ଣିଂ ହେଇଗଲାଣି।
ହୁଁ ହୁଁ। ଓ ହଁ କଣ କରୁଛନ୍ତି?
ବସିଛି ଥଣ୍ଡା ପବନ ଖାଉଛି।
ହୁଁ ହୁଁ।
ଖରା ଗରମରେ କଣ କରିବା ବାହାରେ ବସିଛି ଏବେ ଥଣ୍ଡା ପବନ ଖାଉଛି ଆଉ।
ଓ ହଁ ଗରମ ଜୋରେ ହଉଛି ନା?
ହଁ।
ଆଉ ଖାଇବା।
ଖାଇବା ଗରମକୁ ମାନେ ଗରମ ଦିନକୁ ପଖାଳଭାତ।
ହୁଁ ହୁଁ ଭ ଭଲ ଜିନିଷ ଖାଇଛନ୍ତି ଆଉ।
ଅଣ୍ଡା ଆମ୍ଲେଟ ଆଉ ଆଳୁ ସିଜା।
ହୁଁ ହୁଁ। ଆଉ ହଁ କୁହନ୍ତୁ।
ଆପଣ କଣ ଖାଇଛନ୍ତି?
ଆମର ସେଇ ପଖାଳକୁ ଟିକେ ଚିଙ୍ଗୁଡି ମାଛ ଭଜା ଆଉ
ହଁ।
ତା ସହିତ ଟିକେ ଛତୁ ବେଶର ଆଉ।
ହୁଁ।
ଆଉ, କଣ ଆପଣ ଭଜନ କୀର୍ତ୍ତନ କରନ୍ତି?
ସେମିତି କରୁ ଆଉ। ଏତେ ନାହିଁ ଭଜନ କୀର୍ତ୍ତନ ଗାଁରେ ଥିଲାବେେଳେ କରୁ। ଏବେ ତ ଗାଁ ନାହୁ ଏତେତ ଆଉ କରୁନୁ।
ଇଆଡେ ଟିକେ ଡଷ୍ଟ ଅଧିକ ଉଡୁଛି ଆଉ। ଖଣି ଏରିଆ ଟା ନା। ଡଷ୍ଟ ଟିକେ ଅଧିକ। କୃମାଇଟ, କୋଇଲା ଟିକେ ଅଧିକ ଇଆଡେ। ଖାଲି ଡଷ୍ଟ୍ ଉଡୁଛି ଆଉ।
ହୁଁ ହୁଁ।
ଆପଣଙ୍କ ଆଡେ ଡଷ୍ଟ ଉଡୁଛି ନା ନାଇଁ?
ନା ଆମ ଆଡେ ପଥର ବର୍ଷା ହଉଛି।
ବର୍ଷା ହଉଚି?
ହୁଁ କୁଆପଥର ଯୋଉ ବର୍ଷା ହୁଏ, ସେଇ ବର୍ଷା ହଉଥିଲା।
ହଁ ହଁ ତାହେଲେ ମୁଣ୍ଡରେ ଫୁଣ୍ଡରେ ପଡୁଥିବ ତ ବାହାରେ ବୁଲିଲା ବେଳୁ?
ମୁଣ୍ଡର ଆଉ ବର୍ଷା ହେଲା ଘରେ ଶୋଇଯାଉ ଆମେ।
ହଁ। ଆଉ ଆ ପୁରୀଆଡେ ଚାଲନ୍ତୁ କେବେ ବୁଲି ଯିବା?
ଯିବା ଜଗନ୍ନାଥ ମନ୍ଦିର ପୁରୀ ଯିବା।
କେବେ ଯିବା?
ଯିବା ଯାଉ ରଥଯାତ୍ରା ରେ ଟିକେ ଯିବା।
ହୁଁ ହୁଁ।
ଗୋଣ୍ଡିଚା ବାହୁଡ଼ା।
ଆପଣ କଣ କରନ୍ତି?
ମୁଁ ଗାଡି ଚଲାଏ।
ଆଉ ଖାଇକି ଏବେ କୋଉଠି ଘରେ ଅଛନ୍ତି ନା ବାହାରେ?
କଣ କହିଲେ?
ଘରେ ଅଛନ୍ତି ନା ବାହାରେ ଅଛନ୍ତି?
ବାହାରେ ଅଛି। ଗରମ ହଉଛି ଘରେ କଣ କରିବା। ବାହାରେ ଅଛି। ଆମର ତ ଗାଡି ଡ୍ରାଇଭର ଏବେ ମୋର ହାତଟି ରଜରେ ଫ୍ରାକ୍ଚର ହେଇଯିବାରୁ ମୁଁ ଆଉ ଯାଇପାଇଲିନି। ଡିଉଟି କରିପାରୁନି। ଏନା ଘରେ ବସି କିଛି ଦେଢ଼ ମାସେ ଦି ମାସେ।
ଆଉ କେବେ ଯିବା ମନ୍ଦିର ବୋଲି? ପୁରୀ ଜଗନ୍ନାଥ ମନ୍ଦିର।
ଯିବା ଗୁଣ୍ଡିଚା ନାହିଁ ତ ବାହୁଡାକୁ ଯିବା।
ଆପଣ ତ ଭଲ ଭଜନ କୀର୍ତ୍ତନ କରନ୍ତି ନା ନାଇଁ?
କରେ ସେମିତି।
କର ଭଲ କରନ୍ତି?
ହୁଁ।
ଆଉ ଆମ ସହିତ ଯିବା କରିବ ଏଠି ଦେଖିବା କେମିତି କଣ ଭଜନ କରୁଛନ୍ତି ଆପଣ।
ହାତ ଭଲ ହେଇଯାଉ ଠାକୁର ଙ୍କ ଦୟାରୁ ତାପରେ ଯିବା କରିବା ଭଜନ କୀର୍ତ୍ତନ। ମୋ ହାତ ଭାଙ୍ଗି ଯାଇଛି।
ଉୁଁ ହୁଁ କଣ ଗଛରୁ ଗଳି ପଇଲେ?
ନା ନା ଗାଡିରେ ଯାଇଥିଲି ଉଁ ଟିକେ ଟାଉନ ଯାଇଥିଲି ତ। ସେ ବଡ ମେନ ରୋଡ ବାଇପାସ କ୍ରସ୍ କଲାବେଳେ
ଓହୋ! ଆଜି କାଲି ତ ସେଇଆ ଆଉ ଗାଡି ଟିକେ ଓବର୍ ଫିଟେଇଲେ ପଢି ଯାଉଛନ୍ତି ଆଉ।
ନା ନା ଦି କୁଇଣ୍ଟାଲ ଗାଡିକୁ ମୁଁ ନେଇଥିଲି ଆମର ଲୁନା ଟା ମୋ ଅଜାଙ୍କ ଲୁନା ଟା ନେଇଥିଲି
ଓ ତାହେଲେ ତମେ ବଡ ଗାଡି ଚଲେଇବା ଲୋକ ଛୋଟ ଗାଡି ତମେ ଚଲେଇ ପାରୁନ ଆଉ।
ହୁଁ।
ଆଉ କଣ ହାତ ବହୁତ ଜୋର ମାଡ ହେଇଛି ନା ହାଲୁକା?
ସେମିତି ଟିକେ ଫାଟିଛି ଆଉ।
ହୁଁ ହୁଁ।
ଆଉ ଆପଣ କୋଉଠି ଡ୍ୟୁଟି କରନ୍ତି?
ଆମର ତ ବାହାର ଆଉ।
କଣ ସୁରାଟ?
ନା ନା ସୁରାଟ ନୁହେଁ ଏଠି ଆମର ଯୋଉ କଟକ ରେଲୱେ ଷ୍ଟେସନ ପାଖରେ
ହଁ।
ସେଇ ପାଖା ପାଖି ଆଉ ବାଲି ସିମେଣ୍ଟ କାମ ଆଉ।
ବାବାରେ ମିସ୍ତ୍ରୀ ତାହଲେ ଆ
ହୁଁ ହେଲ୍ପର ଆ୍ଞା ପୋଷ୍ଟିଙ୍ଗ ହେଇନି। ଏନା ହେଲ୍ପର ରେଟ ଆଉ।
ହୁଁ ହୁଁ ହେଲ୍ପର ଏଇନା କେମିତି ଦଉଛି ପେମେଣ୍ଟ?
ପଖାଳ ସକାଳୁ ପଖାଳ ଭାତକୁ ଆଳୁ ଭଜା ଆଉ ଖରା ବେଳୁ ଭାତ ଡାଲି କୁ ଗୋଟେ ଭଜା ଆଉ ତିନିଶହ ଟଙ୍କା ସନ୍ଧ୍ୟାବେଳ କୁ ଆଉ। ହଁ
ହୁଁ ହୁଁ ଆଉ ମିସ୍ତ୍ରୀ
ମିସ୍ତ୍ରୀ ତାର ସାତଶହ। ସେ ସକାଳୁ ଖାଇବା ପଖାଳକୁ ମାଛ ଭଜାକୁ ତାର ଇଏ ଖରାଲ ତାର ଚିକେନ ମିିଲି ନହେଲେ ମାଛ ମିିଲ
ହୁଁ ହୁଁ।
ଆପଣ ଆସିବେ କି?
ନା ନା ଆମର ଦରକାର ନାହିଁ ଆମର ଗାଡି ଲାଇନ ଭଲ ଅଛି। ଆମ ଗାଡି ଲାଇନରେ ଆମେ ସେ ଗାଡି ଲାଇନରେ ଆମ ଆର ନେଇକି ଅଛି ଆଉ ଗୋଟେ ଗୋଟେ ମାନେ ଦିନରେ କୋଉ ଦିନ ସାତଶହ କୋଉ ଦିନ ଏଗାରଶହ କୋଉ ଦିନ ବାରଶହ
ଆଉ ମତେ ନେଲେ ଯାଉନ ହେଲ୍ପରରେ କେତେ ବ ମତେ ହେଲ୍ପର ରେ ନେଇ ଯାଉନାହାନ୍ତି। କେତେ ଦେବେ ଆପଣ?
ମାସକୁ ତମର ହେଲ୍ପର ହିସାବରେ ଗଲେ ତମକୁ ମାସିକିଆ ପେମେଣ୍ଟ ମିଳିବ। ପାଞ୍ଚ ହଜାର ମିଳିବ ଖାଇବା ପିଇବା ଦେଇକି ପାଞ୍ଚ ହଜାର।
ହୁଁ ଚଳିବ। କେବେ ଠୁ ଜନିଂ କରିବି?
ଏଇନା ଫାଙ୍କା ନାହାଁନ୍ତି ସବୁ ଅଛନ୍ତି ପିଲା ଫାଙ୍କା ହେଲେ କହିବି ଆଉ।
ହୁଁ ହୁଁ।
ମୁଁ ଆପଣଙ୍କୁ ଜଣେଇବି ଟେନସନ ନିଅନି।
ହୁଁ।
କିନ୍ତୁ ଟିକେ ଦୂର ଏଠି ଆମର ଓଡିଶା ନାହିଁ ଓଡିଶା ବାହାରେ।
କେତେ ବାଟ?
ଆମର ତ ସବୁ ସୁରାଟ ଆଉ। ଆମର ସବୁ ସୁରାଟ ଆମର ଏଠି ନାହିଁ।
ଆପଣଙ୍କର ମାସିକିଆ ପେମେଣ୍ଟ କେତେ?
ମାସିକିଆ ସେମିତି ନାହିଁ ଆମର ଦିନକୁ ସାତଶହ କୋଉ ଦିନ ହଜାର ଏମିତି ନେଇକି କାମ ନେଇକି ସେଇଟା ମାସ ଶେଷରେ ପେମେଣ୍ଟ ଆସେ ହୁଁ।
ଦ ମଜୁୁରୀ କରୁଛନ୍ତି କି?
ଦିଆଡେ ମଜୁର ନାହିଁ ସେଇଟା ଦିନକୁ ମାନେ କାମ ନେଇକି ଏତିକି କାମ କରିଦେଲେ ଏତିକି ପଇସା।
ହଁ ହୁଁ ଗାଡି ପୋଛା ପଛି ନା ଲୋଡିଙ୍ଗ ଅନ୍ଲୋଡି କରି
ଗାଡ଼ି ଲୋଡ଼ିଂ ଅଲୋଡିଙ୍ଗ କେତେବେଳେ ଅ ମାଟି ଖୋଳା ହଉଛି କେତେବେଳେ ମାଟି ପୋତା ହଉଛି କେତେବେଳେ କୋଉଠି ମେସିନ ନେଇକି ମାନେ ଛାଡିବାକୁ ଯାଉଛି ନା ନା ବେଲଚା ନାହିଁ ବେଲଚା ସେଟା କୋଇଲା ଗାଡିରେ ମାରନ୍ତି। ଏଇଟା ମେସିନ୍ ଲାଇନି ଆମର ଯୋଉ ହଲାନ୍ତି ଲିଭର। ନା ନା କୋଇଲା ଗାଡି ରେ ଥିଲି ଆଗେ।
ଓ ହେଠ ବେଲଚା ମାରିକି ନା ମେସିନ୍ ବେଲଚା ମାରୁଛ ନା। ହୁଁ ହୁଁ ମଲ ବେଲଚା ମା। ଭଲ ପଇସା।
ବେଲଚା ମାରିଲେ ଭଲ ପଇସାାରେ ବହୁତ କଷ୍ଟ।
ଆଉ ପଇସା ନଉଛ କାମ କରିବନି କେମିତି ହବ ଆଉ
ସିମେଣ୍ଟରେ ତ ବେଲଚା ମାରୁଥିବ ନା ପା
ନାଇଁ ଆମର ଯୋଉ ଇଏ କୋଡି କୋଡି କୁ ଆଉ ଯୋଉ ତସଲା।
ତସଲା ହଁ।
ତାପରେ ଜଣଙ୍କୁ ମୁଣ୍ଡେଇ ଦେଲେ ସେ ମୁଣ୍ଡେଇକି ନେଇକି ଯିବ ଆଉ।
ହୁଁ ହୁଁ।
ଆଉ ତମର କଣ ବେଲଚା ମାଇଲ ଏପଟକୁ ହେପଟ ଫିଙ୍ଗିବ ଏକାସ ଦ ଦାମ ମାଟି ପଡିବ।
ହୁଁ ହୁଁ।
ଆମର ସେ ନାଇଁ ଆମର ଦି। ଦି ତିନି କୋଡି ପୁରାଇ ଦେଲେ ତସଲା ଫୁଲ୍। ଆ ଟେକେଇଦଲା ଲେବର ନେଇକି ଯିବ। ଆଉ ଆପଣ ଯୋଉଠି ସୁରଟ ରେ ଅଛନ୍ତି କି?
ହୁଁ ଆମର ତ ସବୁ ସୁରାଟ ଆଉ ଆମର ସବୁ ସୁରାଟ
ଏ ସୁରଟ ତ ଭଲ ଶାଢ଼ୀ ମିଳୁଛି ଦୁଇ ଖଣ୍ଡ ଆଣୁନ। ହୁଁ ହୁଁ।
ଆପଣଙ୍କ
କେତେ ଲୋକ ଅଛ ତମେ ସୁରଟ ରେ
ହଁ ହାଲୋ।
ଆଉ ପୁରୀ କେବେ ଯିବା?
ପୁରୀ ଯିବା ଗୁଣ୍ଡିଚା ବାହୁଡ଼ାକୁ।
ହୁଁ ହଁ।
ଆପଣଙ୍କ ପାଇଁ ସୁରାଟ ଗଲେ ପାାଲି ଆଣିଦେବି କପଡା ଆପଣଙ୍କର କୋଉ କଲର ପସନ୍ଦ।
ମୋର ତ ନାଲି ଆଉ ସାଲୁ କନା ଦେଖିଛନ୍ତି।
ହଁ ହଁ ହଁ।
ହୁଁ।
ଆ ସାଲୁକନା ଆମର ଏଇଠି ଅଛି ଆମର ଯୋଉ ସେ ଓଡିଶାରେ ଗୋଟେ ଗାଁରେ ଗୋଟେ ନାଇଁ ନାଇଁ ଓଡିଶାରେ ଗୋଟେ ଗାଁ କଣ ମନେ ପଡନି ସେ ଗାଁ ନା ଟା ସେଇଟା ଆମର ଗୋଟେ ଭାଇଟେ ଅଛି ତାଙ୍କ ଗାଁ ରେ ଭଲ। ସାଲୁକନା ମିଳେ ତାଙ୍କ ନାଁ ହଉଛି। ଅ ଅଲ୍ଲିୀ ଅଲ୍ଲିୀ ତାଙ୍କ ନାଁ ହଉଛି ତାଙ୍କର ଅଛି ଭଲ ସାଲୁକନା।
ନାଇଁ ଆମର ଏ ପଟେ ବିପିନ ବିହାରୀ ବୋଲି ଗୋଟେ ଥିଲା। ଗାନାଟେ ସେଇଠି ଭଲ କଣ ସାଲୁକନା ତିଆରି କରନ୍ତି କପା କପା ଯୋଉ କଟନ ଶାଲୁ କନା ଆପଣଙ୍କ ଆଡେ କଣ ଅଲି ଇଏ ଅଛି ଅଲି ଗାର୍ମେଣ୍ଟେ?
ନା ନା ଅଲି ବୋଲିଲି ଗୋଟେ ପିଲା ନା।
ହୁଁ ହୁଁ
ତା ତାଙ୍କ ଗାଁରେ ମିଳେ ସାଲୁକନା ସେ ଆମ ସୁରାଟ ରେ ଥିଲା। ସୁରାଟରେ ସିଏ ନାଇଁ ନାଇଁ ସେ ସୁରାଟ ଗାଁ ରୁ ନେଇକିନା ସୁରାଟରେ ବିକେ ସେ ତାଙ୍କ ସାଲୁକନାଟା ଟିକେ ବ୍ରାଣ୍ଡେଡ୍ ତ।
ହୁଁ ତାଙ୍କ ଘରେ ବୋଧେ ତିଆରି ହୁଏ ଆଉ ବେପାର ତାଙ୍କ ଘର ଆଡ଼େ ହଉ କପା ଚାଷ କରୁଥିବେ ବୋଧେ ଆଉ
ହୁଁ କରନ୍ତି ବୋଧେ ତାଙ୍କର ଆଉ ପ୍ରଧାନ ଘର ଛୁଆ ନା କଣ ତାଙ୍କର?
ହୁଁ ହୁଁ ଆଉ ଆଉ ପୁରୀ ପୁରୀ ଯିବା ଫାଷ୍ଟ କୋଉଠିକି ଯିବା କୋଣାର୍କ ନା ପୁରୀ?
ଫାଷ୍ଟ ପୁରୀ ଯିବା ପୁରୀରୁ କୋଣାର୍କ କୋଣାର୍କରୁ ଲିଙ୍ଗରାଜ ଲିଙ୍ଗରାଜରୁ ଘରକୁ।
ନନ୍ଦନ କାନନ
ନାଁ ନାଁ ନନ୍ଦନକାନନ ଏବେ ଯିବାନି।
ଆଉ ଲିଙ୍ଗରାଜ ମନ୍ଦିର
ଲିଙ୍ଗରାଜ ଯିବା
ଉଁ ହୁଁ ଆପଣ କେବେ ଆସୁଛନ୍ତି?
ମୁଁ ଗାଁରେ ଅଛି।
ଓ ହୁଁ ହୁଁ
ଧନ୍ୟବାଦ ଏତେ କିଛି ଜଣେ
ହୋଉ ଜୟ ଜଗନ୍ନାଥ।